ହ୍ୟାଲୋ।
ହଁ ବୋଲୋ।
ମତେ କୁହ ଟିକେ ମୁଁ କଉଦିନ ବସ୍ ଟା କେତେ କେତେବେଳେ ଅଛି?
କୋଉ ଦିନ ଯିବୁ କି?
ଶନିବାର ଦିନ।
ଶନିବାର ଆହୁରି ରହିଗଲାଣି ଆହୁରି ସପ୍ତାହେ।
ସପ୍ତାହ ରିହିଲେ ବି ଖୋଲୁ
ପଚାରିକି କହିବି, ନହେଲେ କାଜୁ କଲ୍ କରିଦବୁ କାଜୁ ବାପାଙ୍କୁ ପଚାରିକି କହିବ।
ଓକେ ତମ ଝିଅକୁ କଲ କଲେ ସେ ଉଠଉନି କି କଣ କିଛି
ଉଠେଇବ ଏଇ ଏଇ ନୂଆ ନମ୍ବର ଟାକୁ କଲ୍ କର ସେ ଉଠେଇବ।
ଏ ନୂଆ ନମ୍ବରଟା ସେ ଧରିଛି କି? ଭାଇ ତମେ ଯେ ପୁରୁଣା ଦେଇ ଦେଲ।
ହଁ।
ଓ ହୋ।
ଆଉ ବବୁଲ କଣ କହୁଛି କଥା ହବ? ପଳେଇଲା।
ମୁଁ କ କଥା ହେବି ମତେ ଯଦି କିଏ ଶହେ ଶହେ ଦବ, ତାହେଲେ ମୁଁ କଥା ହେବି।
ତତେ କମେଇ ଦବ ଶହେ ଟଙ୍କା ଭିକାରି ଗୁରାଙ୍କୁ କମେଇ ଦିଆ ହୁଏ। ଭକାରି ଗୁରାଙ୍କୁ ଦିଆ ହବନି। ହଉ କହିଲା ହଉ।
ଏ ତ କଣ ଗୋଟେ କହୁଥିଲି ତ।
ଯୋଉ କଣ ଗୋଟେ କହୁଥିଲୁ ତ?
ଏପେଟେ ଯଦି ଏଇଟା ଖୋଲିଦବ ତମେ ଖୋଲିବ ହେଟା ତ ଗୁଡ଼ୁ ଭାଇକି ଯିବତ ଇଏଟା ହେଟା ଲା ଗୁଡୁ ଭାଇ ପାଖକୁ ପଇସା ଟା ଯିବ।
ତୁ ଡିିଲେଟେ ମାରିଦବୁ ଆଉ ଥରେ ଆମେ ରେଫର କରିଦବା ନାଇ କି।
ବୁଝିପାରୁନ କି। ଗୁଡୁ କଣ ପଇସା ରଖିବ ନା କଣ ମତେ ଦବନି ନା କଣ ଗୁଡୁ।
ଆରେ ଏଟା ଆଉଥରେ ରେଫର କରିଦେଲେ ହେଟା ଆମ କତିକି ପଳେଇ ଆସିବ। ଏଟା ଆମେ ରେଫର କରିଦେଲେ ଆଉ ଥରେ ଆମ କତିକି ପ
ସେ ଆଗେ ଦେଖିକି କୁହନ୍ତୁ ସେଟା କଣ ହେଇଛି।
ଓ ଓଡ଼ିଆରେ କଣ।
ତମେ ଯାହା ସହିତ ଫାଷ୍ଟେ ଯୋଉ ଥରକ କଥା ହେଇନଥିଲ ଗଣେଶ ପୂଜା ବେଳକୁ।
କାହା ସହିତ।
ଏ ଯଉ ସ୍ୱର୍ଣ୍ଣଲତା ଯିଏ ଏ ଯଉ କାନାଡ଼ା ବ୍ୟାଙ୍କ ସ ଅଛନ୍ତି।
ହଁ।
କଉ ପଟେ।
କୋଉ ପଟେ ମୁଁ ଜାଣିଛି ସେ କୋଉ କରେ ବସୁଛନ୍ତି। ସିଏ ଅଲରାଉଣ୍ଡର ସିଏ ଅ ରାଉଣ୍ଡର।
ସେ ଅଲରାଉଣ୍ଡର ସେ ଯଉ କରେ ନାଇ ହେଇ କରେ ବସୁଛନ୍ତି। ଆରେ କୋଉ କରେ ଯିବ କୋଉ କରେ ଯିବ ଡୁବୁରି କରେ ଯିବ ନା ଗାଁ । ଗାଁ ଭିତରେ ପଶିକି ଯାଅ ଠିକ୍ ଏ ହେବ ନା ଏକରେ ଯିବ ନା ଦଉ ଦେଉଳ ସାହି ଛକରୁ ପଶିବ। ହାଲୋ।
ସେ କେତେବେଳେ ଦେଖିବେ?
ଆ ସିଏ ଦେଖିବେ ମୁଁ ତାଙ୍କୁ ଫୁଣି ଏଇନା କଲ୍ କରିଥିଲି ସେ କହିଲେ ମୁଁ ତତେ ଦେଖିକି ଫ୍ରି ହେଇକି କଲ୍ କରିବି। ହଁ ଏଇଟା କଣ ଛାନିଆ କାମ କିରେ ତୋ ଘର କାମ।
ହଁ।
ହଁ ନା ଢ କହିଲା ହଁ ଘର କାମ ଭଳିଆ କହୁ। ଘର କାମ ଆଁ।
ସେଦିନ ଠୁ ଶୋଇଥିଲେ କି?
ସେଦିନଠୁ ଶୋଇଥିଲି ତୁ ତୋ-ତୋର ମନ ଇଚ୍ଛାରେ କାମ କରୁଛୁ ତୋର ଏ ମନ ଇଚ୍ଛାରେ କାମ କର।
ହୁଁ ଏ ଯୋଉ ମୁନୁ ଆସିଥିଲା ସୁନନା ଘରକୁ। କେଜାଣି ମୁଁ ଜାଣିନି ମୁଁ ଜାଣିନି ସେ ଆସିିଚି କି କଣ ହେଲା। ମୁଁ ମୋ ସେ ତାର ବାହାରେ ବସିଛି ମୁଁ ସୋନ ନାନା ପାଖକୁ ଯାଇଛି ମୋ ଆଧାର କାର୍ଡ ଟା ଦେଇକି ଆଣିବା ପାଇଁ।
ହୁଁ।
ରେସିଡେଣ୍ଟ ଟା ବାହାର କରିଦବ ମୁଁ ଯିବି ପୋଷ୍ଟ ଅଫିସରେ ବାପାଙ୍କ ନାଁଟା ଚଢ଼େଇକି ଆଧାର କାର୍ଡ଼ କେତେ ଭଲ ଫଟ ଫୋଟୋ ଉଠେଇକି ଆସିବି।
ହୁଁ।
ହେଲା ସେ କହିଲେ ତାର ହବନି ବୋଲି।
କିଏ କହିଲା ହବନି?
ସୁନନା। ତାପରେ ସେ କହିଲେ ତ ମୁଁ ଯାଇଥିଲି ଆଧାର କାର୍ଡ ଟା ଆଣିବା ପାଇଁ ଏଇନା ତ ଯଦି ବି ହେଇଥାନ୍ତା ଫୋନ ପେ ଟା ଦରକାର ହେଇଥାନ୍ତା ନା ଯାଇଥିଲି ଆଣିବା ପାଇଁ ସେ ତାର ମୁଁ କହି ତା ଚୁଟି ଦେଖି କହିଲି ମୁଁ କହିଲି ଇଏ ବୋଧେ ମୁନୁ ହେଇଥିବ ତାପରେ ଦେଖିଲା ବେଳକୁ ସେ ମୁଁ କହିଲି ସୁନନା ମୋ ଆଧାର କାର୍ଡ ଟା ସିଏ ମୋ ପାଟି ଶୁଣିକି ଅନଉଛି କିଏ ବୋଲି।
ହୁଁ ତାପରେ।
ତାପରେ ପୁଣି ଦେଖିକି ଆ କିଛି କହିଲାନି ମୁଁହ ପୁଣି ତଳକୁ ପୋତିଦେଲା।
ଭଲ। ମହାନ ଟିଙ୍ଗା ସିଏ ବର୍ଷଟା ଆମ ପାଇଁ। ଏୟାଡ଼େ ଦିଅ ମନଷ୍ଟର୍।
ସେ ଟିଙ୍ଗା।
ଆଉ।
ମୋର କଣ ଯାଉଛି ମତେ ସେ କେବେ ତ କିଛି କହିନି।
ମୁନୁ ଜବର ଟିଙ୍ଗା।
ମତେ ତ କେବେ କିଛି କହିନି କିନ୍ତୁ ନାନ୍ଦୁରାଟା ଯେତଳେ ମତେ ତ ଦେଖୁଛି ଯାଇକି କହିଦଉଛି ଯେ ଆସ
ହୁଁ।
ବୁଧେଶ୍ୱର ଦେଖିଲେ କହୁଚି ବଜାରରେ ଦେଖିଲେ କହୁଚି ବାଇପାସ୍ ରେ ଦେଖି ହେଲେ କହୁଛି ଏଟା ଅଲଜ୍ୟା ଟା ଏଇଠୁ ଗଲେ ତ ସବୁଗୁଡ଼ା ଖାଲି କହି ଦଉଛି।
ଆଁ ଅଲଜିିଆ କହିଲା ଅଲଜିିଆ।
ସେ କଣ ପାଇଁ କହି ଦଉଛି କି ମୁଁ ଯୁଆଡେ ଗଲେ।
ସେ କହିବ।
ହଁ।
ଆଉ।
ସିଲୁ ସିଏ।
ସିଲୁ ଏବେ ନୂଆ ଫୋନଟେ ଆଇଁଲା।
କୋଉ ଫୋନ?
କୋଉ ଫୋନ ବୋଲି ଜାଣିନି ପ୍ରଶାନ୍ତ ଯୋଉ ଫୋନ ଆଣିଲା ସିଲୁ। ତା ଆଉ କିଏ ତାଙ୍କ ସହିତ ଯାଇଥିଲେ ସିଲୁ ମୁ ଏ ଯୋଉ ପ୍ରଶାନ୍ତ। ନ୍ତ ଆଉ କିଏ ଗୋଟେ।
କିଏ ଆଣିଛି ନୂଆ ଫୋନ ଲିଜା ଲି ଜା କି ଫୋନ ଜାଣିନି କି ଯେ ଜଗନ୍ନାଥ ଶ୍ରୀ ଜଗନ୍ନାଥ। ଯୋଉ ମୋବାଇଲ ଗ୍ୟାଲେରୀରେ ସେଇଟାରେ ଦେଖିଦି ଭିଡିଓରେ।
ହୁଁ ହୁଁ ନାଇଁ କାଲି ଯୋଉ ଇଏ ହେଇଥିଲା କାଲି ମୁଁ ତାକୁ ଦେଖିଥିଲି।
ଭଲ। ଭିବର ଏବେ ଯୋଉ ଆଈ କେତେ ଗୋଟେ ବାହାରିନି ଏ ପାଳି ଯୋଉଟା।
କୋଉଟା?
ଭିବୋ ୱାଇଥାଟି ନା କଣ ଗୋଟେ ବାହାରିନି ଏବେ ନୂଆ ଲଞ୍ଚ ହେଇନି।
ହୁଁ ତାପରେ।
ମୁଁ ଗୋଟେ ଆଣନ୍ତି ଫୋନ।
ଠ ଆଣିବୁ ଏକା ଥରେ ଅଲଟ୍ରା। ଛୋଟ ମୋଟ ଫୋନ ଆମେ ଦବୁନି ନା ଅଲଟ୍ରା ଏକାଧରେ ଅଲଟ୍ରା ନହେଲେ ଆଇ ଉପରେ କଥା। ଆଁ।
ମତେ ଦାମିକିଆ ଫୋନ ପସନ୍ଦ ନୁହେଁ।
ଆଉ କହୁଛୁ ମୁଁ ଗୋଟେ ଫୋନଟେ ଆଣନ୍ତି ମୁଁ ଡାଇରେକ୍ଟ କହିଦେଲି।
ମୋର ଫୋନଟେ ଦରକାର ଭାଇ ସେ କୋଡ଼ିଏ ପଚିଶ ହଜାର ଭିତରେ ଫୋନ୍ ଧରିବି ଠିକ।
ଡାଇରେକ୍ଟ ଅଲଟ୍ରା।
ମୁଁ ଯେତିକି ଲୋକ ସେତିକିରେ କଥାବାର୍ତ୍ତା କରିବି ମୁଁ ଯେତିକିରେ ଲୋକ ନୁହଁ ସେତିକିରେ କାଇ କଥାବାର୍ତ୍ତା କରିବି। ହଁ ହଁ।
ହୁଁ କହିଲା ହୁଁ।
ଓହୋ।
ହୁଁ ହୁଁ। କଣ ବେ ଫ୍ୟାନ ପବନ ଶୁଭୁଛି ଏଠି? ହ୍ୟାଲୋ। ହଁ ଏଠି ଫ୍ୟାନ ପବନ ଶୁଭୁଛି।
ଆ ଫ୍ୟାନ ଟା ବୁଲୁଛି ପବନ ଟା ହ-ହବନି ଝାଳ କେମତିି ହୁଉଛି। କଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।